କଣ କ
କଣ ଏଇ ଘର କାମ ଏବେ ଯୋଉ ଖରକା ଖରକି କରିଦେଇକି ପାଣି ଫାଣି ରଖିଦେଇକି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
ଏଇ ବି ବସିଛୁ ଆଉ ଲାଇନ୍ ବି ପାୱାର କଟ ତ ହଉଛି ଟିକେ ବସିଚୁ ପଦାରେ ଆଉ।
ଏତେ ଜଲ୍ଦି ଖରକା ଖରକି କରିସାରିଲଣି।
ହଁ ହଁ ଆଉ। ବେଣୁସ ଖରକା କରି ନ କଲେ ବଉ ଠାରୁୁ ପୁଣି ଗାଳି ଶୁଣିବି ବୋଉ ତାର ଦାଣ୍ଡ ଖରକା କରିକି କରିଥିଲା ମୋର ଏଠି ପାଣି ଫାଣି ରଖିଦେଇକି ଘର ଖରକାଖରିିକ କରିଦେଲି ଆଉ।
ତତମେ ଝାଡୁ ମାରୁଛ ମାନେ ତୋମ ଗାଁରେ କେ ମାନେ ହସୁ ନାହାନ୍ତି?
କଣ ପାଇଁ ହସିବେ? ଆମ ଘରେ ମୁଁ ଝାଡୁ ମାରୁ ଛି ନା କଣ ଗାଁ ସାରା ଯାଇ ବୁଲି ବୁଲିକି ଝାଡୁ ମାରୁଛି ଲୋକ ହସିବେ।
ଆରେ ଗାଁ ପିଲା କହିବେ କି କେମତିଆ ମ-ମଡଲିଂ କରିବା ବୟସରେ
ନା, ନା, ଆ, ନା, ନା ମୋ ତେ ସେଗୁଡ଼ା ରିଲିରେ ଭଲ ଲାଗେନା ମୋର ମୋର ସେମତି ପୁରା ସିମ୍ପଲ୍ ସି ମ୍ପୁଲ ମୋ ଲାଇଫ୍ ରେ ମୋତେ ଭଲ ଲାଗେ।
ସିମ୍ପୁଲ୍ ପୁରା?
ପୁରା ସିମ୍ପୁଲ୍। ସିମ୍ପୁଲ୍ ରହିବା ଟା ହିଁ ଆକ୍ଚଲି ରେ ଭଲ। ଯାହାକୁ ତାପରେ କାହାକୁ ଆମେ ଫୋର୍ସ କରି ପାରିବା ନାହିଁ ତୁ ସିମ୍ପୁଲ ରହ, ଏମତି ର ସେମତି ର। ଆମ ଫ୍ୟାମିଲିରେ ତ ସବୁବେଳେ କହନ୍ତି ତୁ ଷ୍ଟା ମାନେ କେତେବେଳେ ବି କେ ତୁ ଗୋଟେ ତୋ ହିସାବ ରେ ଚାଲ କି ଇଏ ସିଏ ନା ଭାଇ ମୋତେ ଭଲ ଲାଗେ ନା।
ସେମିତି ନାଇ, ମାନେ ବାର ବାରଣ କିଛି ନାଇ।
ନା।
ମାନେ ଯୁଆଡେ ବି ଯାଅ ବୁଲିବାକୁ ଯାଅ କି ଫୋନ୍ ରେ କଥା ହୋ କେହି କିଛି କହିବେନି?
ଥା ନାଇଁ, ଫୋନ୍ କଥା ନାଇଁ ସେମିତି କି ଏ ପୁଅ ଝିଅ ଜନ୍ମ କର ଚନ୍ତି, ସିଏ ବି ଜାଣିଥିବେ ମୋ ପୁଅ କେମିତି, ଝିଅ କେମିତି, ସିଏ ବି ଜାଣିପାରିବେ ତ ସେଟା ପରିବାର ଭିତରେ ବି ଗୋଟେ ବଣ୍ଡିଙ୍ଗ ରହିବା ଦରକାର। ଡାଉଟ୍ କ୍ଲିୟର୍ ଟା ସବୁବେଳେ ଓକେ ରଖିବା ଦରକାର। ଯଦି ଆମେ ଡାଉଟ୍ କରିବା ନା ସେଇଠି ସମ୍ପର୍କଟା ହିଁ ଭାଙ୍ଗିବ।
ହଁ ସେ ସେଇ ବାପା ମା ତ ଦିନେ ନା ଦିନେ ଛୋଟ ଥିଲେ ନା ନାଇଁ ତା ଙ୍କ ତାଙ୍କୁ ସିଏ ବି ସେଇ ସିଏ ବି ସେଇ ଅବସ୍ଥାରେ ଆସଛନ୍ତି ନା।
ହଁ।
ଖରାବେଳେ କଣ ଖାଇଚ?
ଖରା ବେଳେ ଆଜି ଆମର ହେଇଥିଲା ଛୁଇଁ ଆଉ ଆଳୁ ଭଜା। ଅମୃତଭଣ୍ଡା ତରକାରୀ ମାନେ ହେଇଥିଲା ମାନେ ଡାଲମା ଟା।
ହଁ
ଆଉ ହେଇଥିଲା ହୁଁ, ଆଉ ଅବୃତଭଣ୍ଡା ଆଳୁ ବି ଭଜା ହେଇଥିଲା।
ନା ଡାଲମା ମୋର ଫେବରେଟ୍।
ହୁଁ, ତାଲମା ଟ ତ ସମସ୍ତିଙ୍କର ରହିବ, ସବୁ ଜିନିଷ ଉପରେ ଡାଲମା ମାନେ ଭାତ ଡାଲିଟେ ହେଲେ ଆଉ ଆଳୁ ଚଖା ହେଲେ ଶୋଇଲା।
ହେଁ ଆମର ମୁଁ ଖାଏ ମାନେ ଗୋଟେ ହୋଟେଲ୍ ଅଛି। ଆଉ ସେଠି ବହୁତ ବଢିଆ ଡାଲମା କରେ। ବହୁତ ମାନେ ଯାଏ ଖାଇଆକୁ ଭଲ ଲାଗେ।
ଆଚ୍ଛା।
ଆଉ ମାନେ ଉଁ, ଆମ ଘର ଭିତରେ ମୋ ସାନ ବୋଉ ମାନେ ଯା ଯାହାକୁ ଖୁଡି ଡାକେ। ସିଏ ମାନେ ଏମିତି ଡାଲମା କରନ୍ତି ବଢିଆ ବହୁତ ବଢିଆ। ଡାଲି
ସେମତି ସେ ଆମର ବି ସେମତି ମୋ ଛୁଆ ବୋଉ ତ ରୋଷେଇରେ ପୁରା ମାଷ୍ଟର। ଆମର ଯୋଉ କୌଣସି କୁଣିଆ ଆସନ୍ତି ମାନେ ଛୁଆବୋଉ ତ ରଖିଦିଅନ୍ ସାଙ୍ଗ ସାଙ୍ଗେ ତୋମର କିଛି କାମ ହବନ ସବୁ ଆଜି ଏଇଠି। ତାଙ୍କର ମାନେ ସବୁ ଖାଇବା ଟେଷ୍ଟି। ସେ କାନ ମନ ଧ୍ୟାନ ଗୋଟେ ଦେଇ କରିବେ ଯେ ଆଉ ଆଇଁଷ ତ ବହୁତ ହି ବଢିଆ କରନ୍ତି ସୁବୁଠାରୁ। ଏବେ ରଜରେ ଆମର ଦେଶୀ କୁକୁଡା ମାନେ ଘରେ ପାଳିଥିଲୁ ଯୋଉଟା ସେଟା ମାରିଲୁ। ପରା ଏତେ ଟେଷ୍ଟ ହେଇଥିଲା ଯେ ଆଉ କୁହନି।
ଓହୋ! ହଁ ବଢିଆ ଆଉ।
ଆମର ଛୁଆ ବୋଉ ସୁଟ ବହୁତ୍ ହି ଭଲ ରୋଷେଇ କରନ୍ତି। ସବୁଠାରୁ ଫ୍ରେସ ଆଉ ସେମିତି ଯେତେବେଳେ ବି ଇଚ୍ଛା ହେଲା କରିବା ପାଇଁ ସେତେ କିଛି ମନା କରିବନି। ମୋ ନନାହରିଆ ବି ଯେତେବେଳେ ଫିଷ୍ଟ୍ କରନ୍ତି ଆଣିକି ଛୁଆକୁ ଦେଇଦେବେ ତମେ କର ଇଏ କର ସେ କର ସେସବୁ ରେଡ଼ି ରୁଡ଼ା କରିଥାିଅନ୍ତି ଛୁଆବୋଉ ରୋଷଇ କରିଥାଅନ୍ତି ଖାଲି
ତାପରେ ଆମର ଟିକେ କଣ କି ଘର ଭିତରେ ଟିକେ ମାନେ ଡିଷ୍ଟର୍ବାନ୍ସ କଣ ମାନେ? ଯାହାହେଲେ ଟିକେ ବଡ ହେଇଗଲା ପରେ ବାପା ଦାଦା ଅଲଗା ହେଇଗଲେ ତାପରେ ସେମାନେ ତାଙ୍କର ଅଲଗା ରୋଷେଇ ଆମର ଅଲଗା ରୋଷେଇ।
ହଁ ନା ସେଇଟା ଯେତେ ଫ୍ୟାମିଲି ହଉଥିଲା ଯେତେ ଭାଇ ରହିବ ସେତେ ଘର। କିନ୍ତୁ ବଣ୍ଡିଙ୍ଗ ଟା ଛୋଟ ଯୋଉ ଭାଇ ମାନେ ଥିବେ ଭଉଣୀ ମାନେ ଥିବେ ସେମାନଙ୍କ ଭିତରେ ରହିବ। ତାଙ୍କ ଭିତରେ ତ ଏତ ରହିବନି କିନ୍ତୁ କାର୍ଯ୍ୟକ୍ରମରେ ଯଦି ଏକାଠି ହେବାକୁ ଚାହିଁବେ ହେବେ। ହଁ। ଶତ୍ରୁତା ସବୁବେଳେ ପାଇଁ ଲାଗିକି ରହେ। ସେ ତାଉପରେ ଶତ୍ରୁ ହୁଏ ଆ ଉପରେ ଶତ୍ରୁ ଏମିତି ରହିବ।
ହଁ ସେଇ ତ ଆଉ ତାପରେ ଅଲଗା ହେଇଗଲା ପରେ ଆଉ କେବେ ବି ଖାଇ ହେଲାନି ଆଉ ତାପରେ ତ ମାନେ ହେଁ ମିସ୍ କରୁଚି ଆଉ ଯେମିତି ଘର ରୋଷେଇ ଖାଇବା ସେିମିତି କଣ ବାହାରେ ଆଉ ମିଳିବ?
ମାନେ ସେଇଟା ହେଲା ମେନ୍ ପଏଣ୍ଟ୍। ମୋର ଆକ୍ଚୁଆଲି ରି ମାନେ ଲି ଇଏରେ ମତେ ଫାଷ୍ଟଫୁଡ଼୍ ଖାଦ୍ୟ ଆର୍ଦୌ ଭଲ ଲାଗେନା ଖାଇବା ପାଇଁ ଯେମିତି ଓ ସେ ବିରିୟାନୀ ହଉ ଚାଉମିିନ ହଉ ଯାହାବି ହଉ ମୋତେ ସେଟା ସେଇଯୋଗୁଁ ଭଲ ଲାଗେନା। ଆଉ ହେଲା
ଜମା ଖାଅନି?
ନା ମୁଁ ବାହାରେ ମତେ ଏଗୁଡା କିଛି ଯାହାବି ହେଲେ ଭଲ ଲାଗେନା। କିନ୍ତୁ ନିଜେ ଯେଦି ନିଜେ ଯଦି ଆମେ ଘରେ ବନେଇ ଖାଇମୁ ତ ଭଲ ଅଛି। ନହେଲେ ନାହିଁ। ମୋତେ ବି ଚାଟ୍ ଗୁପଚୁପ୍ ଏତେ ବି ଖାଇବା ପାଇଁ ବାହାରେ ଭଲ ଲାଗେନା। ମୁଁ ସବୁବେଳେ ପାଇଁ ଘରେ ବନେଇ ଖାଇବା ପାଇଁ ମତେ ଭଲଲାଗେ।
ତମ ଭଏସ୍ ମତେ କୋଉଠି ଶୁଣିଲା ଭଳିଆ ଲାଗୁଚି।
ନା।
ହଁ ମାନେ ମାନେ ସେଇଭଳିଆ ମାନେ କାହା ସହିତ ମାନେ କୋଉ ସାଙ୍ଗ ଭଳିଆ ତମ ବଏସ୍ ଲାଗୁଚି। ସେଇଭଳିଆ ଲାଗୁଚି। କିନ୍ତୁ
ସେଇଟା ତ ହୁଏ ସାଉ ବାହାରେ ହଁ। ବାହାରେ ମାନେ ହେଲା ଖାଇବାଟା ଯେତିକି ଭଲ ସେତିକି ଖରାପ୍।
ନା ଏଇ ବେଳେ ବେଳେ ମାନେ ସବୁବେଳେ ନୁହେଁ। ଏବେ ତ ଯାହା ରୋଗ ହଉଚି ବାହାର ଖାଦ୍ୟ ଟୋଟାଲି ମୁଁ ଖାଉନି ଆଉ। ଆଗରୁ ମାନେ ବାହାର ଜିନିଷ ସବୁବେଳେ ଖାଏ। କିନ୍ତୁ ଏବେ ଧୀରେ ଧୀରେ ସବୁ ତକ ଛାଡିଦେଲି।
ନା ମତେ ବାହାରେ ଜିନିଷ ଖାଇବା ମତେ ଫ୍ରେଶ୍ ଯୋଉଟା ମଙ୍କା ସନ୍ଧ୍ୟାବେଳେ। ମାନେ ମଙ୍କା ଟା କଣ ପୋଡିଥିବ ନହେଲେ ସେ ଯେ ସେଇଟା ଖାଇବା ଭଲ ଲାଗେ।
ମକା ତ ମୋର ମାନେ ପୁରା
ହୁଁ। ଆଉ ହେଲା ଇଏ ଯୋଉ ସନ୍ଧ୍ୟାବେଳେ ଜିଲାପି ଯୋଉଟା ଛାଣି ଥିବେ। ସେଇଟା ତମେ ଖାଇପାରିବ।
ପୁରା ଟେଷ୍ଟି ପୁରା।
ମୁଁ ବହୁତ ହି ମୋତେ ସେଇଟା ଭଲଲାଗେ। ଏମିତି ମାନେ ଯୋଉଟା ଫ୍ରେଶ୍ ଜିନିଷ ହଉଥିବ ଖାଇବାକୁ ସେଇଟା ଭଲ ଲାଗେ। ନହେଲେ ଆଉ ମୋତେ କିଛି ନାହିଁ।
ମୁଁ ତ ସନ୍ଧ୍ୟାବେଳେ ଛକକୁ ପଳାଏ। ମାନେ ଅଁ ଫାଷ୍ଟ ମକା। ତାପରେ ଜିଲାପି ଆଣିକି ଖାଏ।
ମୁଁ ନିଷରେ ଥିଲି ମାଉସୀ ଘରେ ସେଟା ସେମିତି ସନ୍ଧ୍ୟାବେଳେ ମୁଁ ମାଉସୀ ଝିଅର ମୋର ବୁଲିବାକୁ ଯିବୁ। ସେଡ଼ା ଖାଏ ମଙ୍କା ଖାଏ। ଆଉ ଗୋଟେ ଭଲ ପେସ ସ୍ପେଶାଲ୍ ମାନେ ଯୋଉଠି ଚାଟ୍ କାଳେ ସେଇଠି ଫେମସ୍ ହୁଏ ସେ ଦିଏ। ସେଇଟି ଟିକିଏ ଖାଉ ଆଉ।
ମ ମମସ ଖାଅ।
ନାଁ ନାଁ ମୋର ମମୋସ ଭଲ ଲାଗେନା। ନାଁ।
ଥରେ ଥରେ ଗୋଟେ ମାନେ କାଗଜରେ ଥିଲା ଯେ ମାନେ ମୋମସରେ ଘୁଷୁରୀ ମାଂସ ମିଶା ହେଇଥିଲା।
ଏସ ଖାଇଲ।
ନା ସେଇଦିନ ଠାରୁ ଘୃଣା ପା ସେଦିନ ଯୋଉ ଦେଖିକି। ଏଅଁ ପେପର ଦେଖିଥିଲି। ତୋ ଜଣେ ସାଙ୍ଗ ସାଙ୍ଗ ହେବି କହିଥିଲା। କହିଲା ଏମିତି ହଉଛି। ମୁଁ ମୁଁ ବି ମାନେ ଭୁବନେଶ ଭୁବନେଶ୍ଵରରେ ଥିଲାବେଳେ ବହୁତ ମାନେ କମ୍ ମାନେ ମୋମୋସ୍ ବହୁତ କମ୍ ଖାଇଛି ବହୁତ କମ୍।
ନା ନା ମୁଁ ତ ମୁଁ ବି ଖାଏନି ମୋର ବି ମୋ ଛୁଆପିଲା ଝିଅ ସିଏ ବି ଟୋଟାଲ ଖାଆନ୍ତିନି ମୋମୋସ।
ତାପରେ ଧୀରେ ଧୀରେ ଏଁ ସେଇ ନନଭେଜ ଉପରେ ଚିକେନ ଉପରେ ଯାହା ଖାଇବା। ନହେଲେ ନାହିଁ ଆଉ।
ହଁ ନା ମତେ ଭଲ ଲାଗେନା ହେଟା ମୋମୋସ ଟା ମତେ ଦେଖିଲେ ଇଏଲାଗେ।
ମାନେ କୋତରା ଲାଗିବ।
ମତେ ଟିକେ ଭଲ ଲାଗେନ ସେଇଟା କାହିଁକିନା ଆମେ ତ ପସନ୍ଦ ନ ସେଇଟା ମୋମୋସ ଆଉ।
ମାନେ ମୋମୋସ ଟା କଣ ମଇଦା ରେ ହୁଏ ନା କୋଉଦିରେ ହୁଏ?
କେ ଜାଣିଛି ମଇଦାରେ ହିଁ ତ ହୁଏ ମୁଁ ଜାଣିଛି ମାନେ ଜାଣିଛି କଣ ମାନେ ଦେଖିଛି ଏମିତି ୟୁଟ୍ୟୁବ ରେ ଆଉ।
ପୁରା ଧଳା ଧଳା ମାନେ ଅ।
ହଁ ସେଇଟା ମତେ ଟିକେ ଭଲ ଲାଗେ ନା ମାନେ ଯଉ କଞ୍ଚାଳେ ଯୋଉ କାଳେ ମାଂସ ଫାଂସ ମାନେ ମତେ ତ ଭଲ ଲାଗେ ନା ମୁଁ କେବେ ବି ଟ୍ରାଏ ଆନି ଆ ଗଲେ ଦେଖିଛି ଆଉ।
ନାହିଁ ତାଦେହରେ ଭେଜ୍ ଅଛି ନନଭେଜ୍ ବି ଅଛି।
ହଁ ହଁ ସେଇଟା ତ ମୁଁ ଜାଣିଛି।
ମାନେ ଯୋଉଟା ଖାଇପାରିବ ତମ ଇଏ।
ହୁଁ ହୁଁ ହଁ
ଖାଇଲେ ବି ଟିକେ ଭଲ ଲାଗେ କିନ୍ତୁ ଏଇଆ ଟିକେ ଅଧିକ ପଇସା ନିଅନ୍ତୁ।
କଣ ହାଫ୍ ତିରିଶ ନା କଣ ଥିଲା।
ହଁ ମାନେ ହାପ କୁତିରିଶ।
ଭୁବନେଶ୍ୱର ରେ ଗୋଟେ ମୋ ସାଙ୍ଗ ଥିଲା ସିଏ ତ ଖାଇଦବା ଶହେ ଟଙ୍କାରେ ପୁରା ଖାଇଦବ ଏକାଥର ସେଇଠି ଛିଡା ହେଇକି।
ନା ନା! ମୋର ମାନେ ମ ମାନେ ବିଶ୍ୱାସ କରିବନି ମୋର ଗୋଟେ ପୁଅ ସାଙ୍ଗୋଟେ ମାନେ ସିଏ ଗୁପଚୁପ ଏମିତି ଖାଇବ ତମ ଝିଅ ପିଲା ବି ଖାଇପାରିବନି।
ହୁଁ ନା ଥାଆନ୍ତି ସେମିତି ଗୋଟେ ଗୋଟେ।
ମାନେ ଥରେ ଖାଇ ଥରେ ଖାଇଲା ଶହେ କୋଡ଼ିଏ ଟଙ୍କାରେ ଖାଇଲା।
ବାବା।
ମାନେ କଣ ଯାଇଥିଲୁ ଥରେ ଛକକୁ ସେିଏ ଆସିଲା ମୁଁ କହିଲି ଆଉ ଆସନୁ ଗୁପଚୁପ ଖାଇବୁ। କହ ଖ ମୁଁ ଖାଇବି ଯେତେ ଖାଇବି ଦେଇପାରିବି ତ କହିଲେ ହଁ କେତେ ଖାଇ ଖାଇବ କୋଟେ ତିଶ ଟଙ୍କା ଖାଇବ କେତେ ଖାଇବକୁ। ଖାଇଲା ମାନେ ଶହେ କୋଡ଼ିଏ ଟଙ୍କା ଖାଇଲା ତା ମୁଁ ମନେଇଛିି। ହୁଁ।
ହୁଁ।
ସେମାନୋନ ଖାଇବା ଉପରେ ତାର ମାନେ ତାକୁ ରଖି ପାରୁନି ଯାହା ଇଛା ତା ସେ ମାନେ ଖାଇଯିବ ଖାଲି।
ବା ବା।
ସେଇଟା କେବେ ବିି ତାକୁ ଆଉ ଗୁପଚୁପ ଖାଇବାକୁ ଡାକି
ହଁ। ଜାଣ ଆଥ ସେମିତି ସାଙ୍ଗ ଟେ କହିଲା ଦେଇଦେଲୁ ସେଇଟା ଠିକ ଅଛି ସେଇଟା ବି ଇଏ କରିବା ଭଲ ନୁହଁ।
ଆଉ କଣ?
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନା?
ନା ବୁଲିବାକୁ ଆଉ କୁଆଡେ ଯିବା। ନାଇଁ ଏବେ ଟିକେ ଭଲ ପାଗ ହେଲାଣି ସକାଳୁ ବର୍ଷା ପାଗ ହେଇଥିଲା। ତାପରେ ଦିଟା ବେଳୁ ଟିକେ ଟିକେ ଖରା ହେଇଲା ଏବେ ଏବେ ପ
ହଁ ସେମ ଆମର ବି ସେମ ହେଇଥିଲା।
ଏଇନା ଟିକେ ପାଗ ରହିବ ଏଇନା ତ ଚାଷ ବାସ ଟାଇମ ଆଉ।
ହଁ ହଁ।
କଣ କହୁଛନ୍ତି ଏ ବର୍ଷ ତ କଣ ପୁରା ଖରା ରହିବ ବର୍ଷା ଏତେ ନାଇଁ।
ବର୍ଷା ବି ଏତେ ବି ନାହିଁ ତ କାଇଁ କାହିଁକିନା ଏ ଯେମିତି ବର୍ଷା ହୁଏ କାହିିଁ ସେ ବର୍ଷା।
ନା ଏତେବେଳକୁ ବର୍ଷା ହେଇଯାଏ ମାନେ ରଜ ପରେ ପରେ ଅଲରେଡ଼ି ବର୍ଷା ହେଇଯାଏ।
ଏବେ ମୁଁ ଯାଇଥିଲି ଆମର ସେଇଠି ଠାକୁର ଆଡୁ ବୁଲିବାକୁ। ତାଙ୍କର ଚାଷ ହେଇକି ସେ ଯଉ ରୁଆ ପୋତା ସବୁ ସରିଲାଣି କିନ୍ତୁ ଏଥର କିଛି ବି ହେଇନି ହଳ ବି ହେଇନି।
ତମଆଡେ ହେ ମାନେ ତମ ଓହୋ ତମଆଡେ ତାହାଲେ କାଦୁଅ ଚାଷ ହଉଛି।
ହଁ ଆମର କାଦୁଅ ଚାଷ।
ଓହୋ। ତାହେଲେ ଆମର ଶୁଖିଲା ଚାଷ ଆମର ହେଇଯାଇଛି ଅଲରେଡି ମାନେ ପନ୍ଦର ଦିନ ହେଲା ପନ୍ଦର ନୁହ ମାସେ ଖଣ୍ଡେ ହେଇଗଲାଣି। ଶୁକିଲା ଚାଷ ହେଇଯାଇଛି ତାପରେ ବୁଣା ବୁଣି ସରିଯାଇଛି ଖାଲି ବର୍ଷ
ହଁ ଓହୋ ନା ଆମର କାଦୁଅ ହେଲେ ହିଁ ସେଇଟା ଯୋଉ କଣ ହଳ ହେଇକି ରୁଆ ପୋତା ହୁଏ ଆଉ।
ତାମାନେ ତମର କାଦୁ ଚାଷମାନେ ତମର ଡାଇରେକଟ ଡାଇରେକ୍ଟ ଏକା ଥରେ ରୁଆ ହବ ଆଉ।
ହଁ ରୁଆ ହବ ତଳା ବଢିବ ଏଇସବୁ ଆଉ।
ଓହୋ ମାନେ ଆମର ଯୋଉଁଟାକି ତାହେଲେ ଆମର ମାନେ ମରୁଡି ହବାର ଚାନ୍ସ ଅଛି କିନ୍ତୁ ତମର ମରୁଡି ହବନି।
ନା ନା ଆମର ବି ଯୋଉ ପାଣି ଆସିକି ବି ଧାନ ଚାଷ ସବୁ ବୁଡେଇ ଦିଏ।
ତମର ବା କେନାଲ ଥିବ।
ନା ଆମର କେନାଲ ନାହିଁ ପା ଆମର ସେ ଗୋଟେ ନଈ ଅଛି ସେ ନଈରେ ଆ ଇଏ ନଇ ନୁହଁ ମାନେ ନର୍ମାଲ ନଇଟା କିନ୍ତୁ ସେଇଟା ପାଣି ବହୁତ ଆସେ। ଆମେ ସେଇନାକି ଆମ ଏପଟରେ ଆଉ ଚାଷ କରୁନୁ ଆମର ସେପଟ ଲାଇନ୍ ଗୋଟେ ଅଛି। ସେଇପଟରେ କରୁଛୁ ଆଉ।
ମାନେ ଯୋଉ କେନାଲ ସବୁଆଡେ ଯାଇଛି ସେମିତି ତମର ଯାଇନି।
ନା ନା।
ଓ ହୋ। ଆମର ଆଡେ କେନାଲ ତ ନାହିଁ ଆମର ସେ ସିଷ୍ଟମ ନାହିଁ ଗୋଟେ ଗୋଟେ ଏରିଆରେ କେନାଲ ସିଷ୍ଟମ ଅଛି। ତ ତାଙ୍କର ମାନେ ପାଣିରେ ମାନେ ବର୍ଷା ନହେଲେ ବି ତାଙ୍କର ପାଣିର ଅସୁବିଧା ହୁଏନି।
ହଁ। ନା ସେଇଟା ସମସ୍ତିଙ୍କର ଥାଏ କିନ୍ତୁ ଆମର ହେଲା କଣ ସେଟା ବର୍ଷା ହେଲେ ହିଁ ଆରମ୍ଭ ହବ। ଆମର ବାପାଙ୍କର ତ ଏବେ ଦେହ ଖରାପ ଟିକେ ଅଛି ଦେଖାଯାଉ କଣ କରିବେ। ମନା କରିବୁ ନହେନେ ଆମର ଖାଲି ଅଳ୍ପ ଯେତିକି ଆବଶ୍ୟକ ସେତିକି କରିଦବା ଆଉ।
ହଁ ମ ଏ ବର୍ଷ ଚାଷ ହେଇପାରେ ନ ହେଇପାରେ।
କାହିଁକି ନା ବର୍ଷା ବର୍ସି ନାଇଁ ମ